ହ୍ୟାଲୋ।
ହଁ ଜୟ ଜଗନ୍ନାଥ।
ମୋ କଥାଟି ଜୟଦନା ମୋ କଥାଟି ସ୍ପଷ୍ଟ ଭାବରେ ଆପଣଙ୍କୁ ଶୁଣ ଯାଉଛି।
ଆଜ୍ଞା। ଆପଣ ଯୋଉ କହୁଥିଲେ ଯୋଉ ମନ୍ଦିର ଟିକେ ଅ ଉପସ୍ଥିତ ଥିଲା। ହେ ବୈତରଣୀ ନଦୀ କୂଳରେ ଅବସ୍ଥିତ ନା କୋଉଠି ଅବସ୍ଥିତ ବାବା ଆଖଣ୍ଡଳ ମଣି।
ଆଖଣ୍ଡଳମଣି ପାଖରେ ଆମର ନଦୀ ଅଛି। କିନ୍ତୁ ଏ ବୈତରଣୀ ନଦୀ ପାଖରେ ନୁହଁ।
ନା କଣ ଅଛି?
ନଦୀ ପାଖରେ ସେଟା ନଦୀ ତ ରହିବ ନଦୀ ପାଖରୁ ଠାକୁର ଅଛନ୍ତି ପାଞ୍ଚ କିଲୋମିଟର କି ସାତ କିଲୋମିଟର ଦୂରରେ ଅଛନ୍ତି। ବୈତରଣୀ ନଦୀ ନୁହଁ ହୁଁ ସେଟା ଆମର ଗୋଟେ ଫୁଲ ଅଛି ସେ ଫୁଲର ସାର କରି କଣ? ପାର ଗଲା ପରେ ପାଞ୍ଚ ରୁ ଦଶ କିଲୋମିଟର ଭିତରେ ଠାକୁର ପଡିବେ।
ଆଜ୍ଞା।
ଯଦି ଆପଣ ଫାଙ୍କାରେ ଯାଆନ୍ତି ତ ଆରାମସେ ଯାଇ ଦେଖିପାରିବେ ଠାକୁର ଦର୍ଶନ କରିପାରିବେ। ଆପଣଙ୍କର ଘର୍ଷଣ ହୁଏ ଠାକୁରଙ୍କ ପାଖରେ। ତା ଭିତରେ ବଡ ଭୋଗ କୁହନ୍ତି। ଯଦି ଆପଣ ଏମିତି କିଛି କରୁଛନ୍ତି କି ଆପଣ ସେବନ କରୁଛନ୍ତି। ଆପଣ କିଣିକି ଆଣିକି ସେବନ କରୁଛନ୍ତି। ତାେହେଲେ ପ୍ରସାଦ ପାଇବେ ଦେଖିବେ ବହୁତ ଭଲ ଲାଗିବ।
ଆଜ୍ଞା।
ଆପଣ କେବେ ଆସନ୍ତୁ ଠାକୁର ସ୍ଥାନକୁ ଆସନ୍ତୁ ଆରାମସେ ବୁଲିବେ।
ନିଶ୍ଚୟ। ନିଶ୍ଚୟ ଯିବା ପାଇଁ ଚେଷ୍ଟା କରିବି। ଆଉ ଆଉ ପାଖାପାଖି କୋଉ କିଛି ଭଲ ପ୍ରସିଦ୍ଧ ଜାଗା କି ଅଛି?
ପାଖାପାଖି ଆମର ମଙ୍ଗଳା ମନ୍ଦିର ଅଛନ୍ତି। ମା ମଙ୍ଗଳା। ହଁ ତ ମା ମଙ୍ଗଳା ଥାଆନ୍ତି କାମର କେତେବେଳେ ହୁଏ ଯେତେବେଳେ ମକର ସଂକ୍ରାନ୍ତି ହୁଏ। ସେଇ ଟାଇମରେ ମା ମଙ୍ଗଳାଙ୍କର ଦର୍ଶନ ବହୁତ ଭଲ ହୁଏ। ଆଉ ବହୁତ ବି ଭିଡ ହୁଏ ସେଇ ଟାଇମରେ ଆମର ଛୋଟ ଛୋଟ ଦୋକାନମାନ ବି ବହିଥାନ୍ତି। ଯାହାବି କିଛି କିଣିବାର ଥିବ ବି କିଣି ପାରିବେ। ଠାକୁର ଆଡେ ଦର୍ଶନ କରିପାରିବେ। ଆଉ ସେଇଠି ବି ଯେହେତୁ ଜୋରରେ ଖରା ହଉଥିବ ପଣା ସଂକ୍ରାନ୍ତିରେ। ମକର ସଂକ୍ରାନ୍ତି ନୁହଁ ପଣା ସଂକ୍ରାନ୍ତିରେ ପଣା ସଂକ୍ରାନ୍ତି ଦିନ ଅ ଆମର ସେଠି ସାତ ଦିନ ହୁଏ ଯାତ୍ରା। ହଁ ଯାତ୍ରାମାନେ ଛୋଟ ଛୋଟ ଦୋକାନ ପଡିଥିବ। ଆପଣ କିଛି ଯାଇକି ଆପଣଙ୍କର ଅନୁସାରେ କିଛି ଜିନିଷ କିଣିବେ ଠାକୁର ଦର୍ଶନ କରିବେ ଆଉ ତାପରେ ଆପଣଙ୍କର ଦର୍ଶନ କରି ଆରାମସେ ଦେଖିକି ଆସିପାରିବେ।
ଆଜ୍ଞା ଆପଣ କେବେ କାଳିଜାଇ ମନ୍ଦିର ଯାଇଛନ୍ତି ନା ଯାଇନାହାନ୍ତି?
କାଳିଯାଇ ମନ୍ଦିର ନାଇଁ ଯାଇ ନାହିଁ ଆପଣ ଯାଇଛନ୍ତି?
ହଁ ଥରେ ଯାଇଥିଲି କାଳିଜାଇ ମନ୍ଦିର ଯାଇନି। ସେ ସାତପଡା ଯାଇଥିଲି। ଡଲଫିନ ଦେଖିବା ପାଇଁ।
ଆଚ୍ଛା ଦେଖିଲେ ଡଲଫିନ ମାଛ।
ହଁ। ଆପଣ କାଳିଜାଇ ମନ୍ଦିର କେବେ ଆସନ୍ତୁ?
ଆଜ୍ଞା।
ମାଆଙ୍କ ମନ୍ଦିର କାଳିଜାଇ ଆମର ହଁ ଚିଲିକା ମଝିରେ ଅଛି ଅବସ୍ଥିତ ଅଛି। କେବେ ଆସନ୍ତୁ ଦର୍ଶନ କରିବେ ବିଭିନ୍ନ ପ୍ରକାର ଚଢେଇ ବିି ଦେଖିକି ଉପଭୋଗ କରିବେ ଡଲଫିନ୍ ମାଛ ବି ଦେଖିବେ। ଉପଭୋଗ କରିବେ।
ଏଇଥି ତ ବର୍ଷା ଆ ଆମର ହଉଛି। ବର୍ଷାଋତୁ ଯାଇ ସାରିଲା ପରେ ଖରା ଦିନରେ ଆମେ ନିଶ୍ଚିତ ଯିବୁ ଆପଣ ଯେହେତୁ କହିଲେ ନିଶ୍ଚିତ ଯିବୁ ଦର୍ଶନ କରିବୁ। କାଳିଜାଈ ମାଙ୍କର ବି ଦର୍ଶନ କରିକି ଆସି ଆସିବୁ।
ଆଜ୍ଞା ମା କାଳିଜାଈ ବିଷୟରେ କିଛି ଜାଣିଛନ୍ତି?
ମା କାଳିଜାଈ ତ କଣ ଜାଣିଛି ଠିକରେ ମନେ ନାହିଁ ଆପଣ କହିଲେ ମୁଁ କହିବି ଆପଣ ଟିକେ କୁହନ୍ତୁ ତାପରେ ମୁଁ କଣ କହିବି?
ଆଜ୍ଞା ଆଜ୍ଞା। ଥରେ ଗୋଟେ ଝିଅର ବିବାହ ଅ ଲାଗିଥିଲା ଆଜ୍ଞା।
ଆପଣ ଟିକେ ପାଖକୁ ମୋବାଇଲେ କହିଲେ ଭଲ ଅ ରହିବ।
ଆଜ୍ଞା ଗୋଟେ ଝିଅର ବିବାହ ହେଇଥିଲା ନଦୀର ସେପଟେ ସେ ନୌକା ମଧ୍ଯମରେ ଝିଅ ସେ ପାରୁ ପାରିକି ଯା ଯିବା ଯାଉଥିଲେ? ବାପା ବାପାଙ୍କ ସହିତ ନୌରିଆଙ୍କ ସହିତ
ଆଜ୍ଞା।
ହଠାତ୍ ଏକ ଝଡ ଆସିଲା। ଘୂର୍ଣ୍ଣି ଝଡ଼ ଆସିଲା ମ ନଦୀର ଡଙ୍କା ଟା। ଓଲ୍ ନୌକାଟା ଓଲଟି ପଡ଼ିଲା।
ସେଇ ଝିଅଟି ପରେ ମା କାଳି ଯାାଇଙ୍କୁ ଅ ଅଙ୍କର ଭକ୍ତ ଥିଲେ। ମାନେ ମାଆଙ୍କୁ ବହୁତ
ଆଜ୍ଞା ଆଜ୍ଞା।
ଆଜ୍ଞା ତାପରେ କୁହନ୍ତୁ ମୁଁ କହିବି ଆପଣ
ସିଏ କାଳିଙ୍କ ଭକ୍ତ ଥିଲେ। ତାଙ୍କର ନାଁ ଥିଲା ଜାଇ। ଝିଅ ମା ନଥିଲା ଯାଇ। ମଝିରେ ବୁଡିଯିବା ବୁଡିଯିବା ପରେ ଗୋଟେ ପାହାଡ ପକେଇ ମୁଣ୍ଡିଆ ପାହାଡ ପଖରେ ପହଞ୍ଚିଲି। ଆଉ ବାପା ବାପା ଆଉ ନାଉରିଆ କଷ୍ଟ କଷ୍ଟ- ଗଟେ ପହଁର ପୋଳକୁ ଆସିଲେ ଏରି। ତାପରେ ଝିଅକୁ ପାଇଲେ ନାହିଁ। ବହୁତ ଖୋଜା ଖୋଜି କଲେ ପାଇଲେ ନାହିଁ। ଝିଅଟି ମୁୁଣ୍ଡିଆ ପାହାଡ ଉପରେ କାନ୍ଦିବାକୁ ଲାଗିଲା। ଠାକୁର ମାଆଙ୍କୁ ଡାକି କାନ୍ଦିବାକୁ ଲାଗିଲା।
ଆଛା।
ଆଁ ଯେ
ମାନେ ମା ସେ ଝିଅ ଯାହାଙ୍କର ବାହାଘର ହବ ସେ ଝିଅଟି କଣ ବୁଡି ଗଲେ।
ଆଜ୍ଞା।
ବୁଡିକି ମାନେ ଆପଣ ତାଙ୍କର କଣ ଦେହ ତ୍ୟାଗ ହେଇଗଲା?
ନାଇଁ ଦେହତ୍ୟାଗ ହେଇନଥିଲା। ସିଏ ଆସିକି ଆମର ପାହାଡ଼ ଉପରେ କାନ୍ଦିବାକୁ ଲାଗିଲେ।
ଆଚ୍ଛା ମାଆଙ୍କ ମନ୍ଦିରରେ କାନ୍ଦିଲେ।
ମନ୍ଦିର ନଥିଲା ସେଇ ଟାଇମରେ। ସେ କାଳେ ସିଏ ହେଲା ଭକ୍ତ ଥିଲେ କାଳେଜର ଭକ୍ତ ଥିଲେ। ଆଙ୍କର ନବଥିଲା ଯାଇ ଠିକ ଅଛି। ହାଲୋ।
ପୂଜା କର
ଆଜ୍ଞା। ତାପରେ ମା ତାଙ୍କ ଦେହରେ ଆବିର୍ଭାବ ହେଲେ। ଆଉ ଗାଁ ର କିଛି ଲୋକଙ୍କୁ ବି ମଧ୍ୟ ସ୍ୱପ୍ନ ଆସୁ କଲେ ଯେ ନା ସେ ଝିଅଟି ହଜିଥିଲା। ମୁଁ ତାଙ୍କରି ଦ୍ଵାରା ପୂଜା ପାଇବି। ଏଇ ଜାଗାରେ। ସେଥିପାଇଁ ମୋ ନାଁ ହଉଚି କାଳି ଯାଇ। ସେଇ ଦିନ ଠାରୁ କାଳିଯାଇ ମୂର୍ତ୍ତି ମା ସେଇଠି ପୂଜା ପାଆନ୍ତି। ଯାହାର ଯାହା ମନସ୍କାମନା ଥିବ ମତେ ପୂଜା କଲେ ମୁଁ ନିଶ୍ଚୟ ତାକୁ ବର ଦାନ ଦେବି। ଠିକ ଅଛି।
ହଁ ହଁ ହଁ।
ଆପଣ ଏଇ ବିଷୟରେ କିଛି ଜାଣିଥିଲେ ଆଗରୁ?
ହୁଁ। ଜାଣିଚି ଏତେ ଠିକ୍ ରେ ଜାଣି ନଥିଲେ ଆଉ।
ଆଜ୍ଞା।
ଶୁଣିକି ତ ଭଲ ଲାଗିଲା ଆପଣଙ୍କ କଥା।
ଆଜ୍ଞା ଆଜ୍ଞା। ଆଉ ମଧ୍ୟ ଡ଼ଲଫିନି ଦେଖିପାରିବେ।
ଆଜ୍ଞା
ଭିଡ଼ିଓ ଆପଣ ଡ଼ଲଫିନ୍ ଦେଖିପାରିବେ ଡ଼ଲଫିନ୍ ମାଛ ଦେଖିପାରିବେ। ତାଙ୍କୁ ଉପଭୋଗ କରିପାରିବେ ପାଖରେ ଯି ଯିବାର। ତାଙ୍କର ଜଳ କ୍ରୀଡ଼ା କରୁଥିବାର ଦେଖି ଉପଭୋଗ କରିପାରିବେ। ଆଉ ବିଭିନ୍ନ ପ୍ରକାର ପକ୍ଷୀ ମଧ୍ୟ ହ୍ୟାଲୋ। କଣ କହିଲେ?
ଖରା ତ ତଂବୀଜ ଖରା ଯେ ହେଲେ ପକ୍ଷୀମାନେ ଆସନ୍ତି।
ଶୀତ ଦିନେଇ ଆସନ୍ତି। ଶୀତ ଦିନେ
ହଁ ଅଁ।
ଚିଲିକା ପ୍ରସିଦ୍ଧ ହଉଚି ପକ୍ଷୀ ମାନଙ୍କ ପାଇଁ। ଦେଶ ବାହାରୁ ପ ବିଭିନ୍ନ ପକ୍ଷୀ ଆସନ୍ତି।
ଆଜ୍ଞା।
ଆମେ କଣ ପାରିବା।